ନମସ୍କାର।
ନମସ୍କାର, ନମସ୍କାର, କହୁନାହାନ୍ତି ସେଦିନ ଗୋଟେ କଣ କହୁଥିଲେ ତ ମୁଁ ଟିକେ ବ୍ୟସ୍ତରେ ଥିଲି ଘରେ କଲ୍ କରିି
ହଁ, ହଁ, ହଁ, ହଁ, ହଁ, ହଁ। ଆପଣ କଣ ମୁଁ କହୁଥିଲି ଧର ଆମ ଯୋଉ ପରମ୍ପରା ହେରିକା କଥା ଗପୁଥିଲେ ବୁଝିପାଇଲେ? ଆମେ କୌଣସି ପରମ୍ପରା ମାନେ ପୂର୍ବରୁ ଚାଲି ଆସୁନୁ ମାନେ ବି ସେଇଟା ସଦାବେଳେ ଠିକ୍ ଥିଲା। ସେ ସମୟ ଠିକ୍ ଥାଇପାରେ ବୁଝିଲେ। ଏ ସମୟରେ ଆମର ନୂଆ ମାନେ ଚେଞ୍ଜେସ୍ ମାନେ ପରିବର୍ତ୍ତନ ଆଣିବାର ଅଛି ଯୋଉଟା ବି ଏ ସମୟରେ ସୁ କଣ ହଉ
ଆପଣ ଯୋଉ କହୁଥିଲେ ସତୀ ପ୍ରଥା ଏଁ ସେଇ ସେ ଗୋଟେ ଥାଏ ଯଦି ତାଙ୍କୁ ଛୋଟ ପିଲା ମାନଙ୍କୁ ବାଲ୍ୟ ବିବାହ ଛୋଟ ପିଲା ମାନଙ୍କୁ ଉଁ
ବାହାଘର କରିଦିଅନ୍ତି ମାନେ ବୃଦ୍ଧ ଲୋକ ବହୁତ ତାଙ୍କ ବୟସଠୁ ଅ ଅଧିକ ଲୋକଙ୍କ ଠାରୁ ଅଧିକା ବର୍ଷ ଏମାଙ୍କୁ ବାହାଘର କରିଦିଅନ୍ତି ତାଦେରେ ଯଦି ତାଙ୍କର ମୃତ୍ୟୁ ସ୍ଵାମୀଙ୍କର ମୃତ୍ୟୁବରଣ ହୁଏ ତ ତାଙ୍କ ସ୍ତ୍ରୀଙ୍କୁ ତାଙ୍କ ଜୁଇରେ ଜୀଅନ୍ତା ଜଳାଇ ଦିଅନ୍ତି। ଏଇଟାକୁ ସତୀପ୍ରଥା କୁହାଯାଏ।
ଆଗ୍ୟା କୁହାଯାଏ।
ହୁଁ ତ ଏବେ ସତୀପଥା ଉଠି ଯାଇଛି ସେଇଟା ଭୁଲ୍ ଥିଲା। ତ ଏବେ ସତୀପଥା ଉଳିଚି ଆପଣ ଯୋଉ ଓଷା କଥା କହୁଛନ୍ତି ଓଷା ଟା ମୁନି ଋଷି ମାନେ ଏଇଥିପାଇଁ କହିଛନ୍ତି କି ଯେ ଓଷା ଆଁ କମ୍ ମାନେ ଯଦି କିଛି ଠାକୁରଙ୍କ ନାଁ ନେଇକି ଯଦି ଆମେ ଉପବାସ କରିବା ତ ଲୋକମାନେ ମା ନିବେ କି ଯେ ହଁ ଠାକୁରଙ୍କ ପାଇଁ ଆମେ ଉପବାସ କରୁଛୁ। ଯଦି ସେମିତି କହିବି ଆପଣ ମାସରେ ତିନିଥର ଖାଆନ୍ତୁନି। ଦିଥର ଖାଆନ୍ତୁନି ଆପଣଙ୍କ ପାଇଁ ଭଲ ଦିହ ପାଇଁ ଭଲ ତ ଲୋକମାନେ ମାନିବେ ନାହିଁ। ଡାକ୍ତର ମାନେ ବି ସେୟା କହୁଛନ୍ତି କି ଯୋଉଟା ବୈଜ୍ଞାନିକ ମାନେ ଏଁ ବୈ ଯୋଉ ଗବେଷଣା କରିକି ଦେଖିଛନ୍ତି। ସେ କଣ କହିଛନ୍ତି ଯଦି ଆମେ ସୁ ପ୍ର ତେ ଦିନ ଖାଇବା ତ ଆମର ଦେହ ଖରାପ ହବ ତ ଆମକୁ? ହଁ, ଗୋଟ୍ ଗୋଟିଏ ମାସରେ ତିନିରୁ ଚାରି ଥର ଉପବାସ କରିବା ନିହାତି ଆବଶ୍ୟକ ତ ଆମେ ଏମତି ଯଦି କହିବା ତ ଲୋକମାନେ ମାନିବେନି ସେଥିପାଇଁ ଗୋଟେ ନାଁ ଦିଆଯାଏ ଠା କୁରଙ୍କ ପାଇଁ ଆପଣ ଉପବାସ କରନ୍ତୁ, ତ ସେଇଟା ଲୋକମାନେ ଏ ମାଇଣ୍ଡ୍ ମୁଣ୍ଡରେ ରଖିକି ଉ ଉପବାସ କରନ୍ତି।
ହଁ ସେଟା ଦେଖ ଯେତଳେ ଭଗବାନ ନାଁ ପୁରେଇଛନ୍ତି କଣ ପାଇଁ କହିଲ ଡର ପାଇଁକା। ନୁହେଁ କି ଭଗବାନ ସେଟା ଅଛି ମାନେ କହିଛନ୍ତି ବୁଝିପାରିଲ ଲୋକମାନେ ସବୁ କରିଛନ୍ତି। ନିୟମ ହଉ ଯାହା ହଉ। ଭଗବାନ କିଛି କେହି ବନେଇନାହାନ୍ତି ସବୁ ମଣିଷ ବନେଇଛନ୍ତି ବୁଝିିହେଲା ପ୍ରଥା ହଉ ଇଏ ହଉ। ମତେ ଲାଗୁଛି ଭଗବାନ ମତେ ଏଇଟା ଟିକେ ଆପଣଙ୍କୁ ଖରାପ ଲାଗିପାରେ ମୁଁ ଭାଵୁଛି ମାନେ? ମଣିଷ ଭଗବାନଙ୍କୁ ତିଆରି କରିଛି ଭଗବାନ ମଣିଷକୁ ତିଆରି କରନି। ବୁଝିପାଇଲେ ଏଟା ମୁଁ କଣ କହିଲି? ଭଗବାନ ହେରିକା କିଏ ଥିଲେ କି ନାଥିଲେ ମତେ ଲା ମୁଁ ଏଇଟା ଭାବୁଛି ଏଇଟା ମୁଁ ଭାବିକି ସବୁ କହୁଛି। ହେଲା ବହୁତ ରାତିରେ ମାନେ ବହୁ ଯେତଳେ ବସେ ଭାବେ। ସେ ଓହୋ ତାହେଲେ ଟିକିଏ ଆପଣଙ୍କୁ ଅବାଗିଆ ଲାଗୁଛି ତାହଲେ ଠିକ୍ ଅଛି। ହୁଁ ମତେ ଲାଗେନି ବୁଝିଲେ ଲୋକମାନେ ଡର ଇଏ କରିବା ପାଇଁକା ଏତିକିବେଳେ ହେଇଛି ସବୁ ଏଗୁଡା।
ବିଶ୍ଵାସ୍ ଗୋଟେ ଥାଏ ଉଁ ଭଗବାନ ସଂସାର କୁ ଚଲେଉଚନ୍ତି ସଂସାରକୁ ସିଏ ଗୋଟେ ଲୋକ ହିଁ। ଚଲଉଚନ୍ତି ଆଉ ଗୋଟେ କଥା ଦେଖନ୍ତୁ ଉ ମୁଁପୁରୀ ଅବ ଯୋଉ ଠାକୁରଙ୍କ ମହାପ୍ରସାଦ ସାତଟିହାଣ୍ଡି ବସେ।
ହୁଁ।
ସାତ ଟି ହାଣ୍ଡି ବସିବ ତାଉରେ ହାଣ୍ଡି ବସିବ ସବା ଉପର ହାଣ୍ଡି ଟି ଆଗେ ଉଁ ଖାଦ୍ୟ ପ୍ରସ୍ତୁତ ହେଇଯିବ ସବା ଶେଷରେ ଥିବାହାଣ୍ଡି ଟି ସବା ଶେଷରେ ହିଁ ହବ ସେଇଟା କେମିତି?
ସେଇଟା ମୁଁ ଜାଣିନି ମୁଁଆ ବିଷୟରେ କି ମୁଁ ଶୁଣିଛି ମୁଁ ମୋ ଜାଣିନାହିଁ ଆଦିହରେ କିଛି କହିହବନି।
ସେଇଟା ହେଉଛି ଭଗବାନଙ୍କର ମାୟା ମହାପ୍ରଭୁ ଜଗନ୍ନାଥଙ୍କର ମାୟା। ପାଇୟା ଆଉ କେବେ ଉ ଯୋଉ ଆମ ଜଗନ୍ନାଥ ମନ୍ଦିରଙ୍କର ଉଚ୍ଚତା କେବେ ତାର ଛାଇ ପଡିଥିବାର ଦେଖିଛନ୍ତି।
ଭାଇ ପପଡିିଛି ଆ କ ମୁଁ କହୁଛି ତ କେବେ ଯିବେ ଆଉ ପତାକା ବି ତାର ଯୋଉ କୁହନ୍ତି ଉଡୁଛି ଉଡେ ଦେଖ ମୁଁ ପତକା କଥା କୁହ ଛାଇ ଟା ଉଡ଼େ କି? ୟ ଆ ଯୋଉ ହଉଛି କଣ କହିଲ ପୁରା ଏତିକି ମୁଁ ଏତିକି ପୁରା ମୁଁସ ତ ପସିଳପ୍ରତିଷୋଧ କହୁଛି। ଛାଇ ପଡୁଛି ପୁରା ଏତିକି ମୁଁ କହୁଛି ତମେ ଯେବେ ବି ପୁରି ଯିବେ। ମୋଦେଖନ୍ତରେ ଯୋଉୁରାକ ଲୋକ ମାନଙ୍କ ପ୍ରଚଳିତ ହେଥିବା ସତ ମୁଁ ତାହେଲେ ଭୁଲ୍ କା ରିଆମୁଁ ହଉଛି। ମୁଁ ଚେଷ୍ଟା କରେ ମୁଁ ଛାଇ ମାନେ ଯିଏ ଠାକୁରକୁ ମାନେ ମୁଁ ଠାକୁର ନ ମାନି ତମକୁ ଲାଗୁଥିବ ଏମିଛକଥା କହିଦେଲେ। ସେଏ ଠାକୁରଙ୍କୁ ମାନୁଛି ମାନେ ଆମ ଘର ମାନେ ସିଏ ବି ମାନେ ଟିକେ ଧାର୍ମିକ ଟିକେ କହିବ ଅଧିକ ଧାର୍ମିକ ହେଲା। ଶିବୁ କହୁଛନ୍ତି ଛାଇ ପଡଛି ମୁଁଏଇ ନା ଦେଖ ଆଉ ଗେଟେ ମନେ ରଖଠାକୁର ନାରେ ଯେତେ ଯଦି ମିଛ ବି ବହୁତ ଯୀଘ୍ର। ଇଏ ହେଇଯେତେ ଲୋକମାନଙ୍କ ଟିକେ ସେଇଟା ପହଞ୍ଚି ଯାଇଥାଏ ଆଉ ଠାକୁର ମାନେ କଥା କହିଦେଲେ ମୁଁ କହୁଛି ସବୁ ଲୋକ ବିଶ୍ଵାସ କରିଦେ। ଦେଖିବେ ପୁରୀ କେବେ ଯିବେ ତମେ ମୋର କେବେ ନମ୍ବର ଥିବ ଯଦି କଲ୍ କରିବେ ମାନେ କେବେ ପୁରୀ ଯାଆନ୍ତୁ ନେକ୍ସଟ୍ ଟାଇମ ଘର ଲୋକ ବି ଯାଇଥିବେ। ଯେ ଛାଇ ନ କରୁଛି ମତେ କହିବି ମ ଏତା ଏଇ ଏଇଟା ମୋର ଯଦି ଏଇଟା ମୋର ଯଦି ଯଦି ଠିକ ହେଇଗଲା ତମେ ତାର ନିଜ ଡିସ ଶ୍ୱାସକୁ ଫେଣିି ଆଉ ଥରେ ପୁର୍ନରବାର ଇଓ ଇଏ କରିବ। ପ୍ରଶ୍ନ କରିବୁ ବୁଝିଲ ଏଇଟା ପୁରୀ ପୁରୀ ପ ଛାଇ ପଡୁଛି ଏତି ମନେ ବହୁତ ମାନେ ଏମତି ଅ ଛି ମାନେ ମୁ ପତ୍ ତ କଥା ମୁଁ ସତୀ ସମୟରେ କହିପାରୁନି ମତେ ଲାଗୁଛି ଉଡିଛି ମାନେ ମୁ ଦେଖୁଛି ମୁଁ କିନ୍ତୁ ତଥାପି ମାନେ ସ ଦ୍ୱନ୍ଦ୍ୱରେ ଅଛି ବୋଲି ମୁଁ ତମକୁ ଏଇଟା ଏତେ
ଆପଣଙ୍କ କେବେ ଆପଣ କେବ୍ ଆପ ଆପଣ ତ ପୁରୀ ଯାଇଛନ୍ତି ହେଲେ ଆପଣଙ୍କର ଠାକୁରଙ୍କ ଉପରେ ବିଶ୍ଵାସ ନାହି ଆପଣ କୁହନ୍ତି। ହେଲେ କେବେ ବଡ ଦାଣ୍ଡରେ ପାଦ ଦେଇକି ଆପଣ ଚାଲିକି ଯାଇଛନ୍ତି ଦେଖିଛନ୍ତି ଆପଣଙ୍କ ମନ ଭିତରେ ସେମିତି କିଛି ଅଲଗା ପ୍ରକାରର ମନୋଭାବନା କିଛି ଆସିଛି?
ହଁ ମୋର ଆସିଛି ସତ ମୋର ଆସିଛି।
କଣ ପାଇଁ ଆସିଛି?
ଦେଖ ତମେ ମତେ କହିଲ ଯୋଉଟା ଦେଖ ତମେ ଠାକୁର କଥା ଭାବୁଛ ତମେ ସେଠି ଆଇଁଷ କଥା ଭାବି ପାରିବନି ବୁଝିପାରୁଛ ମୁଁ ପୁରୀ କି ଯାଇଛି ମୁଁ ପୁରୀରେ ଆଇଁଷ ଖାଇଲି। ବୁଝିପାରିଲ ତ ପୁରୀ ଜାଗାକୁ ଯାଇଛ ତମ ଆଇଁଷ କେବେ ଖାଇବ। ଆମେ ଯାଉଛୁ ମାନେ ଟ୍ରେନରେ ଯାଉଛୁ ମୁଁ ଫାଷ୍ଟ ଆଇଁଷ ଖାଇଲି ବୁଝିଲେ। ମୁଁ ଖାଲି ଏକା ଖାଇନି ମାନେ ଆମ ପିଲାମାନେ କେତେ ଆ ଥିଲେ ମୁଁ କହିଲି କି କେହି ଆଇଁଷ ଖାଇବନି କେହି କହିଲେ ମୁଁ ଯେତେବେଳେ ଚିକେନ ପକୋଡାଟା ମଗେଇଲି ସମସ୍ତେ ଛଡେଇ ଛାଡେଇ ନେଇଗଲେ। ସେଟା ଫାଷ୍ଟ ତାପ ପୁରୀ ଗଲୁ। ତାପରେ ଏଇ ଏଠିକି ମାନେ ଆଉ ସମୁଦ୍ର କୂଳେ ଯାଇକି ରାତିରେ ମୁଁ ବିରିୟାନ ଖାଇଲି। ଫେଣି ଆସିଲୁ ତାପରଦିନ ଫେଣି ଗଲୁ। ଆଉଥରେ ବି ଆମେ ଯାଇଥିଲୁ ଗୋରଖନାଥ ହଁ ଗୋରଖନାଥ ସେକରେ ରହିଲା। ଗୋରଖନାଥ ଦ ଯାଇଥିଲୁ। ଆମେ ଠାକୁର କତିକି ଏଣ୍ଟ୍ରି କରିନୁ ତା ପୂର୍ବରୁ ଆଇଁଷ ଖାଇଲୁ ଆମେ ଦି ଜଣ। ଠାକୁର କତିକି ଗଲେ ବୁଝିପାରିଲେ ମାନେ ସେଇଟା ହଉଛି ମନ ମାନସିକତା। ସମିତି କଥା। ତମେ କେମିତି କଣ ଇଏ କରୁଛ ମୋ ଦେଖ ସେ ଠାକୁର ମୁଁ ତମକୁ ଗୋଟାଏ କଥା କହୁଛି। ଆଇଁଷ ଯଦି ଖାଇବ ଯେ ମୁଁ କହୁଚି ତମେ ମଶା ମାରିନ? ମଶା ମାରୀଚ ନାଇ ମଶା ମାରୀଚ? କେତେବେଳେ ସେଟା ଲାଗେନା ପାପ?
ଲାଗେନି ହେଲେ ସିଏ ବି ତ ଆମକୁ ଆଘାତ ପହଞ୍ଚାଏ ନା। ଯଦି ଆମେ ଉ ଗୋଟେ ଯଦି ଆମେ ଗୋଟେ ଜିବକୁ ହେଇଥାନ୍ତା ତାପ କୁ ନ ଅଟେଇବା ସିଏ ବି ତ ଆମକୁ ଆଘାତ ପହଞ୍ଚାଉ ଯଦି ସିଏ ଆମକୁ ଆଘାତ ନ ପହଞ୍ଚାନ୍ତା। ତାହେଲେ ଆମେ ତାଙ୍କୁ କଣ ପାଇଁ କ୍ଷତି କର କ୍ଷତି କରନ୍ତୁ ତାଙ୍କର।
ହୁଁ ହଁ ସେଇଆ ମୁଁ କହିବାକୁ ଚାହୁଁଛି କ ଲୋକମାନଙ୍କୁ ଯିଏ କ୍ଷତି କରନି ନା କ୍ଷତିିହେରିକା ଇଏ ଲାଭ ଦଉନି ଇଏ ଦଉନି ତାକୁ ସେତିକି ନୈତିକତା ଦେଖନ୍ତି। ବୁଝିପାର ନୈତିକତା ମାନେ
ଆପଣ ମତେ ଗୋଟେ କଥା କହନ୍ତୁ ଆପଣ ବେଙ୍ଗ କୁ ମାରୁଛନ୍ତି?
ହଁ।
ଆପଣ ବେଙ୍ଗ କୁ ମାରୁଛନ୍ତି?
ନାଇଁ ନାଇଁ।
କଣ ପାଇଁ ମାରୁନାହାନ୍ତି କାହିଁକିନା ବେଙ୍ଗ ଆମଙ୍କୁ କିଛି କ୍ଷତି ପହଞ୍ଚାଇନାହାନ୍ତି।।
ନା କ୍ଷତ ପହଞ୍ଚିବା। ଆପଣ କହୁଛନ୍ତି୍ଷ ସେତିକି ପହଞ୍ଚେଇଛି ତା ମ ଦିଅ ଏଇଟା ହେଠି ଅଛି। ଏଇଟା ଆପଣଙ୍କର ମାନେ କଥା? ଲି ଲୀ। ଆପଣ ରାଗି ଯାଆନ୍ତୁ ମାନେ କଥାଟାରେ ମୁ ଯେମିତି ଯାଉଛନ୍ତି।
ନାଇଁ ନାଇଁ ନାଇଁ ମୁଁ ଜମା ରାଗି ନୁହେଁ ଆଜ୍ଞା ଆରେ ରାଗି ବି କାଇ କୁହନ୍ତୁ?
କଥାର ସୁରୁ ମତେ ଲାଗିଲାଣି କାହିଁ କହିଲେ ଯାହା ଟିକେ ଆପଣଙ୍କ ବିଶ୍ୱାସର ଟିକେ ଆଘାତ ପହଞ୍ଚୁଛି ଯା।
ନାଇଁ ନାଇଁ ନାଇଁ ମୁଁ ଜମା ବି ରାଗୁ ନାହିଁ କୁହନ୍ତୁ?
ହଁ ମାନେ ମୁଁ କହୁଛି ଦେଖନ୍ତୁ ନୈତିକତା ନୈତିକତା ନୁହଁ ଆପଣ ଏଇନା ଯୋଉ କହିଲେ ଯୋଉ ଜୀବ ମାରିବା ଯୋଉ ଠାକୁର କତିକି ଯିବ ଆଇଁଷ ଖାଇକି ଯିବା କଥା ନୁହଁ ଆପଣଙ୍କ ସହ ବିଶ୍ଵାସ ଆପଣଙ୍କ ବିଶ୍ୱାସ ମୋର ବିଶ୍ୱାସ ମୁଁ ସେଠି ଖାଇକି ଗଲେ ମତେ କିଛି ଆଘାତ ପହଞ୍ଚିବନି ବୁଝିଲେ? ହେଲେ ମଣିଷ ମାନେ ଦେଖ ସମିତିଙ୍କର ବିଶ୍ଵାସ ଅଲଗା ଥାଏ।
ଯଦି ଆମେ ଆଇଁଷ ଖାଇକି ଯିବା ଠାକୁରଙ୍କ କତିକି ଆମକୁ କିଛି ଆଘାତ ପହଞ୍ଚିବ। ହେଲେ ଯୋଉଟା ଆମର ଅଛି ଠାକୁରଙ୍କ ପାଖକୁ ଆଇଁଷ ଖାଇକି ଯିବନି ଗୋଟେ ମନର ଗୋଟେ ଭାବନା ଗୋଟେ ମନକୁ ଯୋଉଥିରେ ଶାନ୍ତି ମିଳିବ।
ଡର ଡର ଭାବନା ମାବନା କିଛି ନଥାଏ ଡର ଥାଏ। ଆମେ ମୁଁ ଶହେଟା ପଚାରିଦେବେ। ଆଇଁଷ ଖାଇକି ଗଲେ କଣ ହବ ସେ କହିବ ଏଟା ଭାବନା କହିବନି କହିବେ ଠାକୁର ପାପ ଦେବେ କଣ ଗୋଟେ କ୍ଷତି ହବ? ଏଇଟା କହିବି ମାକ୍ସିମମ ଅଧିକାଂଶ କହିବି ଆପଣଙ୍କୁ କଣ ଲାଗୁଛି? ନା କହିବେ ନା ଠାକୁର ପୁରା ଭାବନାରେ ଯିବା ଭାବନା ୱାର୍ଡ ତ ମାନେ କେହି ୱାର୍ ମାନେ ଶବ୍ଦ ବ୍ୟବହାର କରିବେ। ଡର ମାନେ ଥାଏ ମାନେ ମନ ପଛରେ ଥାଏ କିନ୍ତୁ ସେଇଟା କୁହନ୍ତି।
ଆଜ୍ଞା।
ମତେ ମତେ ଏଇୟା ଲାଗେ। ଆପଣ ଅଛି ବିଶ୍ୱାସ ବିଶ୍ୱାସ ବିଶ୍ୱାସ ଅଲଗା ସମିଯିବ ଆଉ ସେଥିପାଇଁଖାଲି କଥାବାର୍ତା ଶୁଣିବା କଥା ଏ କଥା ବାର୍ତ୍ତା ବାହାଳ କରିବା କଥା ଆଉ
ଯା ହଉ ଆପଣଙ୍କ କତିରେ ହଁ କି କିଛି ଭଲ ଲାଗିଲା।
ହଁ ଆଉ ତ
ଉପରେ ବିଶ୍ଵାସ କରନ୍ତିନି ତ ମୁଁ ଏତିକି କହିବି ଆପଣ ଠା ଠାକୁରଙ୍କ ଉପରେ ଟିକେ ବିସ୍ବାସ କରନ୍ତୁ ଦେଖିବେ ଆପଣ ଯାହାବି କିଛି ଜୀବନରେ ମାଗିବେ ତ ଠାକୁର ଆପଣଙ୍କୁ ନିଶ୍ଚୟ ଦେବେ।
ହଁ ଦେଖିବା ଆଉ ଚେଷ୍ଟା କରିବା ଆଉ
ହଉ ହଉ ଭାଇ ଧନ୍ୟବାଦ ରଖୁଛି ଭାଇ ଆଜ୍ଞା। ହଉ ଭାଇ।
ହଁ।